ହାଲୋ।
ହାଲୋ।
କଣ କରୁଚ?
ବଶ୍ଚି ଆଉ ଚା ପିଇକି ବାଶ୍ଚି ଆଉ।
ଆଉ ବର୍ଷା ଆଜି କଣ କେମିତି ତମ ଆଡେ
ବର୍ଷା ସକାଳେ ହଉଥିଲା ଝିପିଝିପି ହେଲା ବର୍ଷା ଘଡଘଡି ମାରିଲା ହଁ ବର୍ଷ ହେଲା ସକାଳେୁ ତାପରେ ଆଉ ଦିନସାରା ହେଇନି କିନ୍ତୁ ଦିନସାରା ପୋହଲା ପବଁ କିନ୍ତୁ ବର୍ଷା ସକାଳୁ କିନ୍ତୁ ହଉଥିଲା।
ହଁ ଏଇଟା ଏଇ ଯୋଉ ଲଘୁଚାପ ଏଇନ କି ଆନ୍ଧ୍ର ନା ଯୋଉ ରଗଣମା କଣ ମନେ ପଡୁନି ଯୋଉ ଇଏଟା ଗୋଟେ ଲଘୁଚାପ ହେଇଛି ଯେ ସେଇଟା ହଉଛି ଏମତି ହଉଛି ସେଥିଲାଗି ଦି ତିନି ଦିନ ହେଇନା ଏମିତି ହବ।
ହଁ ହଁ ମୁଁ ଶୁଣିଥିଲି। ବର୍ଷା ଏ ବିି କଲେ କେମିତି ବର୍ଷା ହବ ଲଘୁଚାପ ହେଇଛି ଏମିତି ହଉଛି ପୁଅ ବି ଆଜି ସ୍କୁଲ ତାର ପିଲା ସକାଳେ ଗଲାନି ଏଇ ବର୍ଷା ଏମିତି ପକେଇଲା ବୋଲି ଏମିତି ହେଲା ଦିନ ସାରା ଆଜି ପାଗ ବି ସେମିତି ପୁରା ବର୍ଷା ପାଗ ମେଘୁଆ ପାଗ ହେଇଛି। ସକାଳେ ପକଉଥିଲା ଘଡଘଡି
ଆରେ ଟିକେ ଟିକେ ହେଇଛି କିନ୍ତୁ ଚଢଚଡି ଗୁଡାକ ମାରିଛି ଆଜି
ହଁ ଆମର ଏଠି ଗୋଟେ ଦିଟା ମାଛି ନା
ଏପଟେ ବା ଗୋଟେ ଲୋକଟେ ଘୁଷୁରୀ ନେଇକି ଯାଇଥିଲା ଚରେେଇବା ପାଇଁ ସେ ଗୋଟେ ଗଛ ମୂଳେ ଯାଇକିି ଠିଆ ହେଇ ପଡିଲା ବଡ ଗଛ ତଳେ ବର ଗଛ ଟେ ବଡ ବର ଗଛ ଟେ ତା ତଳେ ଠିଆ ହେଲା ଘୁଷୁରୀ ଧରିକିନା ଅ ସେ ଯେତ ଲୋକ ଟିକେ ଜାଣିନେଇ ସେମାନେ ଗଛ ତ ଗଛ ଗୁଡାକ ବେଶି ବିପଦ ନା ନାଇଁ? ବଡ ବଡ ଗଛ ସେଗୁ ଘୁଷୁରି ଧରିକି ଠିଆ ହେଇଥିଲା ଚଡ୍ ଚଡ଼ି ମାଇଲା ଯେ ମରିଗଲେ କୋଡ଼ିଏ ଟା ଘୁଶୁରି ତା ସାଙ୍ଗରେ ସିଏ।
ଚଡ୍ ଚଡି କେମିତି ଆ ଡ ଡର ବର୍ଷା କୁ ଏତେ ଡର ନାହିଁ। ଯୋଉ ଘଡ୍ ଘଡ଼ି, ଚଡ୍ ଚଡ଼ି, ବିଜୁଳି ଯୋଉ ମାରିବ ସେଇଆ କୁ ଭୟ।
ସେଇଟା ଭୟ ପୂର୍ବ ପୁରୁଷର ଯୋଉ ଲୋକ ମାନେ ଥିଲେ ବୁଢ଼ା ବୁଢ଼ା ଲୋକମାନେ ସେମାନେ କଣ କରୁଥିଲେ ଗାଁ ଚାରିପାଖ ହୋଉ କି ନିଜ ଘରପାଖ ପାଖରେ ହଉ ତାଳ ଗଛ ସବୁ ଲଗଉ ତାଳ ଗଛ ଟା ଚଡ୍ ଚଡି ରୋକିବ ନାଁ ଆମେ ମାନେ ବଡ ବଡ ଗଛ କୁ ମାରିବେ ହଁ ସେଇଥିପାଇଁ ହୁଁ ସେ ସେଇଥିପାଇଁ ସବୁ ତାଳ ଗଛ ଆଗରୁ ଲଗାନ୍ତି। ଆଉ ଏବେକାର ଶିକ୍ଷିତ ଲୋକ ସବୁ ହାଣି ଦଉ ଗଛ ଲଗଉନାହାନ୍ତି ଆଉ ଚଢ ଚଡି ଗାଁ ଭିତରକୁ ମାରୁଛି ଘରକୁ ମାରୁଛି ବର ଗଛ କୁ ମାରୁଛି ସବୁଆଡେ ମାରୁଛି ଆଗରୁ ତାଳ ଗଛ ଗୁରା ସେଥିପାଇଁ ଚାରି ଆଡେ ଦେଖିବ ତାଳ ଗଛ ଆଗରୁ ରହୁଥିଲା।
ହଁ ଆମର ଆମର ଏଠି ଖଜୁରୀ ଗଛ ଗଛ ଜଣଙ୍କର ଅଛି ନଡିଆ ଗଛ ନଡିଆ ଗଛ ଅଛି ନଡିଆ ଗଛ ଛକୁ ଥରେ ମାରିଦେଲା ଏମିତି ଘଡ୍ ଘଡି ଜେ ଘରକୁ ମାରିଦେଇ ଥାଆନ୍ତା କେମିତି କେମିତି ତାଙ୍କର ନଡ଼ିଆ ଗଛ ବି ଅଛି। ନଡିଆ ଗଛ ଯୋଗୁ ନଡିଆ ଗଛ ଗଛକୁ ମାରିଦେଲା ନଡ଼ିଆ ଗଛ ପୁରା ହୁତୁ ହୁତୁ ହେଇ ଖାଲି ଜଳିଲା ଆଉ
ହୁଁ ଆ ସେଇଥି ତ ବଡ ଗଛ ସେଇଥିପାଇଁ ନଡିଆ ଗଛ ତାଳ ଗଛ ଏଇ ଯୋଉ ଡେଙ୍ଗା ଡେଙ୍ଗା ଗଛ ଗୁରା ଚଡ୍ ଚଡି ରୋକିବ। ଆଉ ନେଲେ ଆଉ ସବୁ ନଷ୍ଟ
ଆଉ ରାତି ରୋଷେଇ କଣ?
ରୋଷେଇ ପୁରୀ ତରକାରୀ କରିଛି ବୁଟ ଆଳୁ ତରକରୀ ପୁରୀ।
ଆମର ତ ସେଇଆ ହବ ମୁଁ କରିନି ଆମର ଟିକେ ଡେରିରେ ଖାଉଛୁ ତ ମୁଁ ପୁରୀ କରି ଆଉ ତରକାରୀ କରିବି ଆଉ
ଡେରି ବୋଲି କେତେ ଡେରି ହୋଉଛି ତମର?
ମୁଁ ଆମର ନଟା ସାଢେ ନଟା ବେଳକୁ ତାପରେ ଆମେ ଖାଉ ଖାଉ ଦଶଟା ସାଢ଼େ ଦଶଟା ହେଇ ଯାଏ ନା ଶୋଉ ଶୋଉ ବାରଟା ଆମେ ଟିକେ ସେ ଡେରିରେ ସ।
ଆମର ଖାଇବା ଟାଇମ୍ ସାଢ଼େ ଏଗାରଟା ଆମର ସାଢ଼େ ନଅ ଦୋକାନ ଫୋକନ ବନ୍ଦ୍ କରିକି ଆସିଲାବେଳକୁ ସାଢ଼େ ବାରଟା ବାରଟା ସାଢ଼େ ବାରଟା ଏମିତି ଆମର ହୁଏ।
ହଁ ଆମର ପା ସେଇ ସାଢ଼େ ଦସ୍ ଟା, ଦସ୍ ଟା ସାଢ଼େ ଦସ୍ ଟା ଭିତରେ ଖାଇବେ ତାଙ୍କ ବାପାଙ୍କ ବାପ ପୁଅ ଖାଇ ଦେବେ ଆଉ ବଡ ପୁଅ ଥିବ ତାର ମୋର ସିଏ ଟିକେ ଲେଟ୍ ରେ ଖାଏ ଡେରିରେ ଖାଏ ମୁଁ ଟିକେ ଡେରିରେ ଖାଏ ଏଗାର ଟା ବେଳକୁ ଖାଉ ବାସନ ପତ୍ର ସବୁ ରଖିଦିଏ ସଖାଳୁ ମଜା ହ ରଖିକି ରୋଷେଇ ଘର ପୋଛାପୋଛି କରି ଶ୍ ଶୋଇଲା ବେଳୁ ବାରଟା ହେଇଯାଏ।
ଉଁ ହୁଁ ଆଉ କଣ କୁହ?
ଆଉ ଆଉ କଣ କେମିତି ତମର ସ୍ୟାଡେ ସବୁ ଖବର?
ଖବର କଣ ଦୋକାନ ତ ଏବେ ଚାଲିଚି ସେମିତି ଆଉ ଯଦି ତମର ସେପଟେ କିଏ ଶାଢୀ ଫାଢୀ ଖୋଜନ୍ତି ଉଁ ମାନେ ହୋ-ହୋଲସେଲିଂ ରେଟେ ବେପାରୀ ରେଟ ଶାଢୀ ଟେସ୍ ନାରୀ ଜିନିଷ ଆମର ସବୁ ବିକ୍ରି ହୋଉ ଯଦି ତମର କିଏ ଖୋଜନ୍ତି ଆମ ସାଙ୍ଗରେ ଯୋଉ ଯୋଗାଯୋଗ କରିଦବ ସେ ଆମଠୁ ମାନେ ଭଲ ରେଟରେ ନେଇପାରିବେ ସବୁ।
ଓହୋ ତମର ଶାଢୀ ଷ୍ଟେସନାରୀ ଦ
ଉଁ ହଁ ହଁ ଦିଟା ଦୋକାନ।
ଓହୋ।
ବେପାରୀମାନେ ସବୁ ଆସୁଛନ୍ତି ନୋଉଛନ୍ତି ଆଉ ରୋଟେଲ ଲୋକମାନେ ଆସଛନ୍ତି।
ଆଉ ତାହେଲେ ଆମର ଯଦି ଦରକାର ହୁଏ ମୁଁ କ-କହିବି ଆଉ।
ହଁ ଯୋଉ ଏସେ ଏଚେ ଜିି ଗ୍ରୁପମାନେ କରୁନାହାନ୍ତି କି ଏସେ ଏଚେ ଜିି ଗ୍ରୁପମାନଙ୍କରେ ହେଲେ ଏକାଫରେ ଦଶ ଶଟା ଶାଢୀ ନେବେ ସେମାନେ ଗୋଟଏ ଡିଜାଇନର। ସେମାନେ ଆମକୁ ଆସିକି ଡିଜାଇନ ଦେଇ ଦିଅନ୍ତି ଆମେ ତାଙ୍କ ପାଇଁ ଶାଢୀ ମଗେଇଦୋଉ ଏସେ ଏଚେ ଜି ଗ୍ରୁପୁ ହେଲା ନହଲେ ଯୋଉ ଖୁଦରୁ ପୁଣି କରୁନାହାନ୍ତି କି ସବୁ ଓଷା ସେମାନେ ବି କୋହୁଚନ୍ତି ଆମେ ଏକା ଶାଢୀ କରିବୁ। ଖୁଦୁରୁକୁଣୀ ଓଷା ସେମାନେ ବି ସେମାନେ ବି ନୋଉଚନ୍ତି ଯୋଉ ଏକା ଇଏର ମାନେ କହିଦିଅନ୍ତି ଆଗୁଆ ଯେ ଆମର ଏଇ ଶାଢୀର ଏତିକି ଫିସ୍ ଦରକାରେ ଆମେ ସେଇଟା ଆମର ଆଣୁଭାରି ଗୋଦାମରୁୁ ଆମେ ଆଣିକିନା ହୋଉଚି ତାଙ୍କୁ ଦୋଉ।
ହଁ ହଁ ତାହେଲେ ମୋର ଦରକାରେ ହେଲେ ମୁଁ ଯୋଗାଯୋଗ କରିବି ଆ ଆମର ଯଦି ଏଠି କାହାର ଦର କାର ମୁଁ କହିବି
ହୁଁ ଆମର ସମ୍ବଲପୁରୀ ଶାଢୀ ବି ରହୁଛି ମାନେ ଛ ରି ବାଲା ରହୁଚି ହାତ ବୁଣା ଶାଢୀ ରହୁଚି ଆଉ ସମ୍ବଲ ପୁରୀ କୁର୍ତ୍ତି ଏ ସମ୍ବଲପୁରୀର ଛୋଟ ଛୁଆଙ୍କ ଡ୍ରେସେ ପୁଅପିଲାଙ୍କ କୁର୍ତ୍ତୀ ଆଉ ପୁଅ ପିଲାଙ୍କ ସାର୍ଟେ ଯୋଉ ଟି ସାର୍ଟେ ହାପ ସାଟଗୁଡାକ ଆ ସମ୍ବଲପୁରୀ ଉପରେ ସବୁ ରହୁଚି ଯଦି ସେମିତିଆ ବି କାହାର ଦରକାରେ ହେଇଥିବ ତମେ କହିବ ଆମ ସାଙ୍ଗରେ ଯୋଗାଯୋଗ କରିବ ଆମର ଟେସନାରୀ ଜିନିଷ ସବୁ ଅଛି ମାନେ କଣ କହିଲ ସବୁ ବେପାରୀ ନୋଉଚନ୍ତି ଆମର। ବେପାରୀ ମାନେ ଯୋଉ ବୁଲିକିନା ଗାଁମାନଙ୍କରେ ବିକ୍ରିକରୁ ନାହାନ୍ତି ନା ସେମାନେ ସବୁ ସନ୍ଧ୍ୟାବେଳ ହେଇଯିବ ଚାର୍ ଆଟା ପାଞ୍ଚଟା ବେଳ ହବ ବୁଲି ବୁଲି ବୁଲାକି ତାଙ୍କର ବିକିବାକୁ ଆସିବେ ଆସିକିନା ଆମ ଦୋକାନରୁୁ ପୁଣି ମାଲ ନେବେ ପୁଣି ତା ପରଦିନ ବିକ୍ରି କରିବା ପାଇଁ।
ହଁ ଆଉ ଏ ଏବେ ଯୋଉ ସମ୍ବଲପୁରୀ ବେଶୀ ଚାଲିଚି ସମ୍ବଲପୁରୀ କୁର୍ତ୍ତୀ ହୋଉ ଶାଢୀ ହୋଉ ସମ୍ବଲପୁରୀ ଉପରେ ବେଶୀ ଚାଲଚି ଏବେ ପୁଣି ଟିଶୁ ଶାଢୀ ଗୋଟେ ଚାଲିଚି। ଆଉ ସମ୍ବଲପୁରୀଟା ବେଶୀ ଚାଲିଚି ସମ୍ବଲପୁରୀ
ହୁଁ ହଁ ଆମର ନେଉଛନ୍ତି ଏଠୁ ତ ହାତ ବୁଣା ଶାଢୀ ବି ନଉଛନ୍ତି ବହୁତୁ ମାନେ କଣ କହିଲ ଯୋଉମାନେ ହା ହାତ ବୁଣା ଶାଢି ନୋଉଛନ୍ତି ତା ରେଟ ଟିକେ ଅଧିକା ରହୁଛି ହେଲେ ବି ବିକ୍ରି ହଉଛି ଭଲ।
ହଁ ହଁ ମୁଁ ଏବେ ସମ୍ବଲପୁର କୃତି ର ପାଇଁକା ଗୋଟେ କିଣି ଥିଲି ଆମର ଆସିଥିଲା ଏଠି ବେପାରୀ ମୁଁ ଗୋଟେ କୁସ୍ତି କିଣିି ପିନ୍ଧିଥିଲି ରଜରେ ସମ୍ବଲପୁରୀ କୁର୍ତ୍ତି ଗୋଟେ କିଣିଥିଲି ଆଉ ଗୋଟେ ଅନଲାଇନ ମଗେଇଥିଲି ଏମତି ଆଉ।
ହୁଁ ସମ୍ବଲପୁରୀ ଜିନିଷ କଣ ସେଇଟା ଆମର ଓଡିଶାର ଗୋଟେ ବଡ ଯୋଉ ଭଲ ହାତକୁ ଶାଢୀ ବୋଲି ଚାରିଆଡେ ନାଁ ଅଛି ଆଉ ଯିଏବି ମାନେ ଆମେ କଣ ଅଧିକା ବିକ୍ରି କଲେ ଯୋଉମାନେ ବୁଣୁଛନ୍ତି ଏତେ ପରିଶ୍ରମ କରୁଛନ୍ତି ତାଙ୍କୁ ବି ଠିକ ପରିଶ୍ରମିକ ତାଙ୍କର ବି ମିଳିବ ଆମର ବି ଟିକେ ଆମେ କିଛି ବି ଦି ପଇସା ପାଇବୁ ସମସ୍ତଙ୍କ ପାଇଁ ସେଇଟା ଭଲ ସେଟା ହାତ ତିଆରି ଜିନିଷ ଟା ନା ସେଇଟା ସବୁ ଟିକେ ଅଧିକା ହଉଛି ଦର ତାର ବି ଟିକେ ରହେ
ହଁ ଆମର ପେପର ବିଜନେସ୍ ଆଉ ପେପର ଯୋଉ ସମାଜ ଅଫିସରେ ଯେ କରିଛନ୍ତି ଆଉ
ଓହୋ
ହ ସମାଜର ଅଛନ୍ତି ପ୍ରେସିଡେଣ୍ଟ ଅଛନ୍ତି ସମାଜ ଅଫିସରେ ଆଉ ସମ୍ପାଦକ ଅଛନ୍ତି। ତାପରେ ଆମର ସବୁ ପେପର ଏଜେନ୍ସି ଟା ସବୁ ପେପର ହିଁ ଆମର କଭର କରୁଛନ୍ତି ଆଉ। ଡିଷ୍ଟିବ୍ୟୁଟ ପେପର କ ଆମର
ସେ ତ ତମକୁ କହୁଥିବେ କଣ କେମିତି ପେପର ଛପା ହଉଛି ସେଠି।
ହଁ ପେପର ଇଏ ଛାପିବାରେ ନୁହଁ ପେପର ମେନ୍ ସବୁ ଯୋଉ ବାହାରିବ ଇଏ ସବୁ ପେପର ରା କଭର୍ କରି ଧରନ୍ତି ଦିଷ୍ଟିବିୟୁଟ ହୁଏ ପିଲା ଅଛନ୍ତି ଇଏ ଓନର ମାଲିକ ପିଲା ଅଛନ୍ତି ସବୁ କାମ କରୁଛନ୍ତି ଆଉ।
ଓହୋ
ପେପର ସମାଜ ଅଫିସ ର ପ୍ରେସିଡେଣ୍ଟ ଅଛନ୍ତି
ଓ ହୋ।
ଆଉ ମିଡିଆର ସବୁ ନ୍ୟୁଜ ଇଏ ହିଁ ବାହାର କରିବେ ସବୁ ଦେଖିକି ଦେଲେ ଏଡିଟର ବାହାର କରିବ
ହଁ ସମାଜର ନାଇ।
ହଁ ସମାଜ ସବୁ ପେପର ସମାଜ ସମାଜ ପ୍ରଜାତନ୍ତ୍ର ଅଲ ପେପର ଇଏ କଭର
ହଁ ହଁ।
ଆଉ ସବୁ ନ୍ୟୁଜ ଯୋଉ ଅପଡେଟ ହଉଛି ନ୍ୟୁଜ୍ ଯଉଁ ଅପଡେଟ୍ ହଉଛି ଇଏ ସବୁୁ ନିୟୁଜ ଅପଡେଟ
ହଁ ଯାହା ଭଲ ହେଲା ଗୋଟେ କେତେବେଳେ କଣ ଆମର ବି ଦରକାର ହେଲେ ଆମେ ତମ ଶରୀର ଯୋଗାଯୋଗ କଲେ ହେଇପାରିବ ନାଇଁ କି? ଆଉ କଣ ସବୁ ଘର ଛୁଆ ପିଲା ଖାଇ ସାରିଲେଣି?
ନାଇଁ ଆମର ଟିକେ ଏନକା ଜଳଖିଆ ଆଣିଥିଲେ ସନ୍ଧ୍ୟା ବେଳେ ଟିକେ ଏଇ ଯୋଉ ବରାଖିଆ ଯେ ଏମିତି ଟିକେ ଖାଇଦଉ ଆଣିଥିଲେ ଖାଇଦେଲୁ ଆଉ ତାପରେ ଆମେ ତ ଖାଉ ଖାଉ ହବ ଦଶଟା ସାଢେ ଦଶଟା ଏଇ ସନ୍ଧ୍ୟା ବେଳେ ଟିକେ ଚା ପିଇଦେଲୁ ଆଉ ଟିକେ ବ୍ରେଡ଼୍ ପୁଅ ବ୍ରେଡ଼୍ ମଟର ମାରିକି ଖାଇଦେଲେ ଆଉ ଟିକେ ଜଳଖିଆ ବରା, ପିଆଜି, ଆଳୁଚପ୍, ଏମିତି ବାଇଗଣୀ ଫାଇଗଣୀ ଆଣିଥିଲେ ଆଉ ଖାଇଦେଲେ ମାନ ଖାଇଦେଲେ ଗୋଟେ ଗୋଟେ ଆଉ
ଓହୋ ବାହାର ଜିନିଷ ଦଉଛ ଛୋଟ ଛୁଆଙ୍କୁ?
ଏଇ ସବୁଦିନ କେତେବେଳେ କେମିତି ଗୋଟେ ଇ୍ଛା ହଉଛି ଘର ଜିନିଷ ଖାଇ ଖାଇ ବି ପିଲା ଟିକେ ବୋର ହେଇଯାଉଛନ୍ତି ଆଉ ଟିକେ କେତେବେଳେ କେମିତି ବିକ୍ରି ହଉଛି କିଣିକି ଆଣିଲେ ଖାଇଦଉଛନ୍ତି ଆଉ ନହେଲେ ଘରେ ଖାଉଛନ୍ତି ଛତୁଆ ଖାଉଛନ୍ତି, ବ୍ରେଡ ବଟର ଖାଉଛନ୍ତି ଏ କେତେବେଳେ କେମିତି ଗୋଟେ ଇଚ୍ଛା ହଉଛି ଆଉ
ହଁ କଣ କହିଲା ସେ ବାହାର ଜିନିଷ ଯୋଉ ପୋଡା ତେଲରେ କରୁଛନ୍ତି ଶସ୍ତା ତେଲ ନେଇ ଆସୁଛନ୍ତି ଆଉ ସେ ତେଲର ସବୁ ଛାଣି ଛାଣି ଛାଣି ଛାଣି ସେ ତେଲ ଟା ବେଶୀ ଖରାପ ହେଇଯାଉଛି ସେଇରାକୁ ଖାଇଲା ବି ଛୋଟ ଛୁଆ କଣ ବୟସ୍କ ଲୋକ କଣ ଆମ ଭଳିଆ ଲୋକ କଣ ପେଟ ଗ୍ୟାସ ହଉଛି ପେଟରେ ଅଳସର ହଉଛି ସବୁ ମେଡିକାଲ ଯାଉଛନ୍ତି କେତେ ଦେଖ? ରଖିବ ପେଟ ରୋଗୀ ଖାଲି ମାନେ କଣ କହିଲ? ତମେ ସିନା ଦିନେ ଅଧେ ଆଣି ଖାଇଲ ଯୋଉମାନେ ଡେଲି ଖାଉଙ୍କର ସମସ୍ୟା ହେଇକି ଅଳସର ପୁରା ହେଇଯାଉଛି। ଘା ହେଇଯାଉଛି ପେଟରେ ଦେଖିବ ଶହ ଶହ ରୋଗୀ ଖାଲି ଏଇ ଫାଷ୍ଟ ଫୁଡ ବାହାର ଜିନିଷ ଖାଇକି ମେଡି କାହାଠି କାହାର ଷ୍ଟୋନ ହେଲାଣି, କାହାର କଣ ହେଲାଣି, ଖାଲି ସାଲାଇନ୍ ଲଗା ବାନ୍ତି ହଉଛି ଫୁଡ ପଏଜନ ହଉଛି ମାନେ ଝାଡା ଫାଡା ହେଇକିନା ସବୁ ମାନେ ବାହାର ଜିନିଷ ଟା ବହୁତ ଖରାପ ଦେହ ପାଇଁ
ହଁ ନାଇଁ ଆମର ଘର ଜିନିଷ ସବୁ ଖିଆ ହଉଛି, ସବୁ ତିଆରି ହଉଛି ଘରେ, କେତେବେଳେ ଛୁଆ ଇଛା କଲେ ଟିକେ ଖାଉ କତି ଆଣରେ ସାଟା ଅଛି
ହଁ ନାଇଁ ଆମର ମୋ ଝିଅ ଝିଅ ବି କେତେ? କେତେବେଳେ କେମିତି ଯଦି କହେ ତା ବାବା ଆଣିକି ଦେବେ ନହେଲେ ଦେବେନି, କଣ କହିଲ -ଆମର ଘରେ ଛତୁଆ ନିଜେ ମୁଁ ବନାଏ, ସେ ଛତୁଆ ଟାକୁ ସେ ତାର ଖାଏ ସେ ଛତୁଆରେ କଣ ଆମେ ନିଶ୍ଚୟ ଜାଇଁଲେ କଣ କେତେ କେତେ ପଇଲା ଆମେ ନିଜେ ଜାଣିଲେ ନିଜେ ପକେଇଲେ ହେଲା କି?
କହୁଛନ୍ତି ଏଇ ଯୋଉ ପିଜା ପିଜା, କେତେବେଳେ ଟିକେ ଇଛା ହେଲା, ମୋମୋ ଟିକେ, ସେମତି ରେଗୁଲାର ଡେଲି ନାଇଁ କେତେବେଳେ ଇଛା ହେ ଆଉ
ହୁଁ ନାଇଁ ଛୋଟ ଛୁଆଙ୍କୁ ନା ବାହାର ଜିନିଷ ଜମା ବି ଦବନି ସେ ଯୋଉ ତେଲ ଟାକୁ ତମେ ଦେଖିବ କେତେବେଳେ ବସିକିନା ଆଉ ତେଲ ଦେଖିଲେ ତମ ମୁଣ୍ଡ କଣ ହେଇଯିବ, ଓ ହଉ ହଁ ମୁଁ ରଖୁଛି ପରେ କଥା ହେବା ହେଲା କିି?